ହ୍ୟାଲୋ।
ହଁ।
ହଁ କଣ କରୁଚ?
ଏମିତି ବସିଛି।
ହୁଁ ଖାଇସାଇଲଣି?
ହୁଁ ଖାଇ ସାଇଲିଣୀ
କଣ ରୋଷେଇ?
ଆଜି ଆମର କଙ୍କଡା ତରକାରୀ ହେଇଚି।
ବନେଇ ଆସେ ନା ନାଇଁ?
ହଁ ଆସେ।
କେମିତି ବନାଅ?
କଙ୍କଡା କୁ ଆଣିଲା ପରେ ଫାଷ୍ଟ କଙ୍କଡା ଯଦି ଅଧିକ ଟାଇମ୍ ତ କଙ୍କଡା ମରି ଯାଇଥାଉଚି ଯଦି ମରିଯାଇ ଥିବ ତ କାଟିବା ପାଇଁ ସୁବିଧା ହବ ଯଦି କଙ୍କଡା ମାନେ ଜିଇଁ ଥିବ ତ କଙ୍କଡା କୁ ଗରମ ପାଣିରେ ପକେଇଲେ ସେ ମରିଯିବ ନହେଲେ ତା ଆ ତାକୁ ମାନେ ସୁତୁଲି ବନ୍ଧା ହେଇଥିବ ଯଦି ମାର୍କେଟ ରୁ କିଣିକି ଆଣିବ ତ ତାକୁ କାୟାରଫୁଲି ଭାଙ୍ଗିବ ମାନେ ସାଇଜ ରେ ତାକୁ ଛୋଟ ଛୋଟ ପିସ୍ କର ପାର୍ଟ କରିବ। ତାପରେ କଙ୍କଡାକୁ ଧୋଇବ ତାର ଯେତିକି ମଇଳା ଥିବ ସବୁ କାଢିକି ସଫା କରିବ। ତ କଙ୍କଡା କାଟା ସରିଲା ପରେ କଙ୍କଡା ତ ତରକାରୀ ପାଇଁ ଫାଷ୍ଟ ଆମେ ଅଦା ରସୁଣ ପିଆଜ ତାକୁ ଗ୍ରାଇଣ୍ଡର କରିକି ରଖିବା ତା ସହିତ ଟମାଟ ବି ଗ୍ରାଇଣ୍ଡର କରିବା ତରକାରୀ ବହଳିଆ ହବା ପାଇଁ। ତାପରେ ଉଁ ତରକାରୀରେ ଫୁଟେୟା ପାଇଁ ପିଆଜ ଆଉ ଟମାଟୋ କାଟିବା ଛୋଟ ଛୋଟ କରିକି। ତ ଫାଷ୍ଟ ତେଲ ଗରମ କରିବା। ଆ ତାପରେ ତେଲ ଗରମ ହେଇ ସାରିଲା ପରେ ସେଥିରେ ଯାହା ଫୁଟେଇ ଫୁଟଣ ଆ ଛି ଆମର ତାହା ଫୁଟେଇ ପାରିବ। ତାପରେ ପିଆଜ ପକେଇବା। ପିଆଜ କୁ ଟିକେ ଭାଜିବା। ପିଆଜ ଟିକେ ଫ୍ରାଏ ହେଇ ସାରିଲା ପରେ ସେଥିରେ ଆ ମରଚଗୁଣ୍ଡ ହଳଦିଗୁଣ୍ଡ ମସଲାଗୁଣ୍ଡ। ଏଇ ସବୁ ପକେଇବା। ଟିକେ ଭାଜିବା ତାପରେ ଆମ ଅଦା ରସୁଣ ପେଷ୍ଟ ଯଉ କରିଥିବା ତାକୁ ପକେଇବା। ତ ସେ ମସଲା ଟା ଭଲସେ ସିଝିଲା ପରେ ତା ଦେହରେ ଆମେ ଟମାଟୋକୁ ଆଡ କରିବା। ଏ ସବୁକୁ ଭଲସେ ମିକ୍ସ କରିବା ମାନେ ଅ ଟମାଟୋ ଆଉ ଅଦା ରସୁଣ ପେଷ୍ଟ ସବୁ ମସଲା ମସଲି ଭଲସେ ସିଝିବାକୁ ଦବା। ମାନେ ଭଲସେ ଯେମିତି ମିଶିବ ମିକ୍ସ ହବ। ତାପରେ ଆମେ କଙ୍କଡାକୁ ଭାଜିକି ରଖିଥିବା କଙ୍କଡାକୁ ମସଲା ସହିତ ମସଲା ଟମାଟ ପିଆଜ ପକେଇକି ଭା ଜିକି ରଖିଥିବା ମାନେ ମାନେ ମାନେ ଫ୍ରାଏ କଲା ଟାଇପର ମସଲା ପକେଇକି।
ହଁ।
ତ ସେଇଥିରେ ସେଇ ଯୋଉ ଇଏରେ ଆମେ ପକେଇବା, ଆମର ଯୋଉ ଅଦା ରସୁ ପେଷ୍ଟ କରିକି ଆମେ ଯୋଉ ବେଶୀ ମାନେ ମସଲା ଫ୍ରାଏ କରିଦବା, ସେଇଥିରେ ଆଡ କରିବା ତ ମାନେ କିଛି ସମୟ ଛାଡ଼ିଦେବା ସେଇ ମସଲାରେ କଙ୍କଡ଼ା ଭଜାକୁ ଯେହେତୁ ମସଲା ସହିତ କଙ୍କଡ଼ାଟା ଟିକେ ସମୟ ଭିଜିବ।
ଅ ପାଞ୍ଚ ମିନିଟ ଛାଡି ସାରିଲା ପରେ ଆମେ ପାଣି ଦବା। ଆ ତାପରେ ଆମେ ରଖିଥିବା ଯୋଉ ଉ ଅଦା ରସୁଣ ପିଆ ସରି ଟମାଟ ଗ୍ରାଇଣ୍ଡର କରି ରଖିଥିବା ଆଡ କରିବା। ତା ସହିତ ଲୁଣ ଆଉ ମସଲା ଯେତିକି ଥିବ ଭେଜ ମସଲା, ନନ ଭେଜ ମସଲା ସେଥିରେ ଆଡ କରିବା। ତ କଙ୍କଡ଼ା ଆଉ ମାନେ କ ମାନେ ଦେଖିବା ପନ୍ଦର କୋଡିଏ ମିନିଟ୍ ଛାଡ଼ି ସାରିବା ପରେ ଚେକ୍ କରିବା। ଆ ମାନେ ତରକାରୀର ରଙ୍ଗ ମାନେ ତରକାରୀ ଦେଖିଲେ ଜଣା ପଡିଯିବ ତରକାରୀ ହେଇଚି କି ନାଇଁ ତ ତରକାରୀ ହବ ଓହ୍ଲେଇବାକୁ ଦି ମିନିଟ ପାଞ୍ଚ ମିନିଟ୍ ଥିବ ସେଥିରେ ଗରମ ମସଲା ପକେଇ ପାରିବା। ବାକି ଅଧିକାଂଶ ଲୋକଙ୍କୁ ତ ଧନିଆ
ଚିକେନ ମସଲା କ?
ହଁ ଯାହାବି। ଚିକେନ ମସଲା ତ ଆମେ ପକେଇ ଦଉଚଚେ ଯେହେତୁ ଆମେ ଓହ୍ଲେଇବା ଟାଇମ ରେ ଗରମ ମସଲା ଟା ପକେଇଲେ ତରକାରୀ ଟିକେ ଅଧିକ ଟେଷ୍ଟ ଲାଗେ, ତ ଓହ୍ଆ ହେଲା ବଳକୁ ଗରମ ମସଲା ଟିକେ ପକେଇଲେ। ତା ସହିତ ଯୋଉ ମାନଙ୍କୁ ଧନିଆ ପସନ୍ଦ। ସେୟା ଅଧିକାଂଶ ତମକୁ ଧନିଆ ପସନ୍ଦ କି ନାଇଁ।
ହଁ ମତେ ପସନ୍ଦ ତ।
ହୁଁ ତ ଯୋଉମାନଙ୍କୁ ଧନିଆ ପସନ୍ଦ ତ ତରକାରୀ ଓହ୍ଲେଇଲା ଟାଇମ୍ ରେ ତା ଉପରେ ପକେଇଲେ ଟିକେ। ଖାଇବାକୁ ଭଲ ଲାଗେ ତ ଏମିତି ହିଁ କରୁ। ତ ତମେ କଣ ଖାଇଛ ଆଜି।
ମୁଁ ଖାଇଛି ରୁଟିକୁ ଅଣ୍ଡା।
ଆଚ୍ଛା।
ଭାତ ଖାଇନି ଆଜି ଇଚ୍ଛା ହେଲାନି ଭାତ ଖାଇବା ପାଇଁ ଗରମ ଯୋଉ ପ୍ରକାର ହଉଛି। ରୁଟିରେ ହେଲେ ସେମତି ବେଶୀ ତାକୁ। ଦଳ ରୁଟି ବେଲ ତାକୁ ସେକ କଲ ସିଏ ବି ଗୋଟେ ଇଚ୍ଛା ହେଲା ତ କରିଦେଲେ ବି ଆଉ।
ହଁ।
ଚିଙ୍ଗୁଡ଼ି ତରକାରୀ ଆସେ ନା ନାଇଁ।
ହଁ ଆସେ।
ହୁଁ ଆଉ କଣ କଣ ଆସେ ସବୁ।
ଆଉ ଚିଙ୍ଗୁଡି ତରକାରୀ ଚିକେନ ତରକାରୀ ମାଛ। ଛଅ ତରକାରୀ।
ଆମିଷରେ ସବୁ ଆସେ ନା।
ହଁ।
ନିରମାସେ ହିଁ ଟିକେ ଯେହେତୁ ଆମେ ଆମିଷ ଖାଉଛୁ ଅଧିକ ତ ଆମକୁ ଆମିଷ। ଶ ଟିକେ। ଉଁ ଜାଣିଛି ନିରାମିଷ ଉପରେ ଏତେ ବେଶୀ ଜାଣିନି କିି ଅଧିକ ତରକାରୀ।
ହଁ ଏମିତିରେ ଏବେନା ହଁ। ଆମିଷରେ କଣ ଧର ତମେ ଚିକେନ ତରକାରୀ କରିଦେଲ ତାପରେ ଆମର ଯେ।
ସେମ୍ ମାନେ ସବୁଜରେ ସେଇ ଆମିଷ ତରକାରୀ କହିବାକୁ ଗଲେ ସବୁଥିରେ ସେମ୍ ପ୍ରୋସେସିଙ୍ଗ୍ ରହୁଛି। ଖାଲି ସାମଗ୍ରୀ ଟା ଆମର ଚିଙ୍ଗୁଡିକି ମାଛ ଏଇଯାକକ ଅଲଗା ରହୁଚି ଟିକେ।
ହଁ ମାନେ ମାଛ ତରକାରୀ କୁ ମାଛ ଚିଙ୍ଗୁଡି ତରକାରୀ ଚିଙ୍ଗୁଡି। ବାକି ଆମର ଯୋଉ ଅଦା ରସୁଣ ପେଷ୍ଟ ମସଲା ମସଲି। ଲି ପ୍ରୋସେସ୍ ସବୁ ଗୋଟେ। ତ ସେଇଥିପାଇଁ ଗୋଟେ ମାନେ ଯିଏ ତ ଚିକେନ ତରକାରୀ କରିଦେଲା ସିଏ ଆଉ ବାକି ସବୁ ତରକାରୀ କହିଦଉଛି। ଯେମିତି ଆମେ।
ମାଛରେ ଆଳୁ ପକେଇକି କେବେ ଖାଇଛ।
ହଁ ଆମ ଘରେ ମାଛରେ ଆଳୁ ପକେଇକି ହିଁ କରନ୍ତି।
ମୁଁ କେବେ ଖାଇନଥିଲି ଏବେ ଫାଷ୍ଟ ଟାଇମ୍ ମୁଁ ଖାଇଥିଲି ଗୋଟେ ଥର। ତା ପରଠୁ ମୋ ଫେଭରେଟ୍ ହେଇଯାଇଛି ସେଇଟା ଆଳୁ ପକେଇକି ମାଛ ତରକାରୀ କରିବାର।
ହଁ। ମାନେ ଦେଖ ଆଯେହେତୁ ମାନେ ଚିକେନ ତରକାରୀ ହଉ କି ନହେଲେ। ଆମର ମାଛ ତରକାରୀ ହଉ କି ଚିଙ୍ଗୁଡ଼ି ତରକାରୀ ହଉ ଆମେ ସେଇଟାକୁ ଗୋଳେଇକି ଖାଉଛେ ନା ନାହିଁ। ତମେ ଗୋଳେଇ ଖାଉଛ ନା ନାଇଁ ତ। ଯଦି ଖାଲି ତରକାରୀ ଟା ଖାଉଛେ ତ ସେଇଟା ମାନେ ପାଣିଆ ପାଣିଆ ଲାଗୁଛି ସେତେ ଖାସ ଲାଗୁନି। ଯଦି ସେଥିରେ ଆଳୁ ପକେଇଥିବ ତ ଆଳୁ ବି ଚକୁଡି ଖାଇବ ନା ଝୋଳ ସହିତ ଆଳୁ ଚକୁଡି ଖାଇଲେ ଟିକେ ଅଧିକ ଭଲ ଲାଗୁଛି।
ହଁ ତା ଗ୍ରେଭି ଡା ବି ବି ଟିକେ ଇଏ ହେଇଯାଉଛି।
ତ ସେ ଆମ ଘରେ ଯେବେବି ହୁଏ ତ ଆଳୁ ହିଁ ପକାଯାଏ ଆଳୁ ପକାଯାଏ। ଆଳୁ ନ ପକେଇ କେବେ କେବେ ଜଲଦିରେ ଆଳୁ ବି ସିଝିବା ପାଇଁ ଟାଇମ ଲାଗେ ନା। ତ କେବେ କେବେ ଯଦି ଜଲ୍ଦିରେ ଆଳୁ ନ ପକାଯାଇଥାଏ ମୁଁ ଘରେ ଗେଜେ ଗେଜେ ହୁଏ ଆଳୁ କଣ ପାଇଁ ପକେଇନ। ମାନେ ଗୋଳେଇ ଖାଇବା ପାଇଁ ସୁବିଧା ହେଇନି ଘରେ ଚିକେନ ବିରିୟାନୀ କେବେ କରିଛ। ଚ।
ଚିକେନ ବିରିୟାନୀ ହଁ କହିଥିଲି ଗୋଟେ ଥର।
କେମିତି କର।
ଫାଷ୍ଟ ତ ଆମର ରହିଲା। ଫାଷ୍ଟ ଆମର ସାମଗ୍ରୀ ଆସିବ ଯାହାକି ଆମର ଚିକେନ ଆସିବ ତା ପାଇଁ ଚାଉଳ ଆସିବ- ଆ ବାକି ଘିଅ ମସଲା ମସଲି- ଆଉ ପିଆଜ, ଟମାଟୋ, ଦହି। ଅଦା ରସୁଣ ପେଷ୍ଟ କଞ୍ଚା, ଏ ତାର ସବୁ ମସଲା ଏ ବିରିୟାନୀ ମସଲା। ଏଗୁଡ଼ା ସବୁ ଆସିଛି ତାର ଫାସଟ୍ ତ ଆମ ଚାଉଳକୁ ଉ ପାଣିରେ ବତୁୁରେଇକିରି ମାନେ ଅଧଘଣ୍ଟା ଏମିତି କିଛି ରଖିଥାନ୍ତି। ଦେନ୍ ଭାତକୁ ଅଲଗା ବସେଇଥାନ୍ତି, ଭାତ ଟା ପୁରା ହେଲା ପର୍ଯ୍ୟନ୍ତ ବସେଇବାନି ଆମେ କି ଗାଳିିବାନି ବିି ଭାତଟା ଏଇଟି ପରସେଣ୍ଟ ହେଲା ପର୍ଯ୍ୟନ୍ତ ଆମେ ରଖିବା। ତାପରେ ଆମେ ଓଲ୍ହେଇ ଦବା ଭାତକୁ, ଗଲିଦବା। ତାପରେ ଚିକେନ ପେହି କରିବା ଚିକେନ ରେ ଦହି, ଲୁଣ, ଲଙ୍କା, ହଳଦୀ, ଅଦା ରସୁଣ ପେଷ୍ଟ, ଲେମ୍ବୁ ରସକୁ ମିଶେଇକିରି ତିରିଶ ମାନେ ତାକୁ ରଖିଦେବା, ସେତିକି ଭିତରେ ଭାତ ହେଇ ଯାଇଥିବ। ତାପରେ ଆମେ କଡିରେ ତେଲ ହଉ କି ଘିଅ ମାନେ କିଏ କେତେ ଜଣ ଘିଅ ପକେଇ ବି ଗୋଳାନ୍ତି ଆମର ବାକି ତେଲ ପକେଇକିରି ହୁଏ। ତେଲ ପକେଇକିରି ଫାଷ୍ଟ ଆମର ପଡ଼େ ପିଆଜ ଭଲରେ ଭାଜିବା। ସୁନେଲି ହେଲା ପର୍ଯ୍ୟନ୍ତ, ଦେନ୍ ତାପରେ ଆମର ଟମାଟୋ ପଡ଼ିବ ବିରିୟାନୀ ମସଲା ଅଦା ରସୁଣ ପେଷ୍ଟ ଏତିକି ବ ମନ୍ ମାନେ ପକେଇକିରି ଟିକେ ତେଲ ଛାଡ଼ିଲା ପର୍ଯ୍ୟନ୍ତ ମସଲା ର। ତାପରେ ଆମେ ମ୍ୟାରିନେଟ୍ କରି ରଖାହେଇଥିବା ଚିକେନ ପକାଇବା। ଦଶ ପ ମାନେ ଦହି ପର୍ ଯେହେତୁ ତ ସ୍ଲୋରେ ହିଁ ରୋଷେଇ କରିବା। ଦଶରୁ ପନ୍ଦର ମିନିଟ୍। ତାପରେ ଆମେ ଲେୟାରିଙ୍ଗ କରିବା ତରକାରୀ ହେଇଗଲା ପରେ ଆମେ ମସଲା ଗୁଣ୍ଡ ପକାଇକିରି ଚିକେନ ମସଲା ଗୁଣ୍ଡ। ଆଉ ଆମର ଧନିଆ ପତ୍ର ପକେଇକି ତାକୁ ଓଲ୍ହେଇ ଦେବା। ତାପରେ ଆମେ ଲେୟାରିଙ୍ଗ କରିବା। ଫାଷ୍ଟ ତାକୁ ଗୋଟେ ବଡ଼ ପାତ୍ରରେ ନେଇକିରି ଚି ଉମ ଅ ଚିକେନ ତରକାରୀ ରଖିବା। ତାପରେ ତା ଉପେରେ ଚାଉଳ ତାପରେ ପୁଣି ପୁନ ପୁଦିନା ଧନିଆ ଆଉ ଆମର ଓପେରେ ଘିଅ ବି ପକେଇଥାନ୍ତି। ତା ଓପେରେ ଆମର ଅ କଲର ଯୋଉ ଲେୟାରିଙ୍ଗ ବେଇଁ କଲର ରଖିଥାନ୍ତି। ଏମିତି ଉପରେ ତଳ ଉ ମାନେ ତା ଉପରେ ଆଉଥରେ ଚିକେନ ଦିଆ ହବ। ତା ଉପରେ ଆଉଥରେ ଭାତ ଦିଆ ହବ ସେମ୍ ପ୍ରୋସେସିଙ୍ଗ କରାହୁଏ। ତାପରେ ଯେତେବେଳେ ଦମ ଦିଆ ହୁଏ ତ ରସ ହଉ ରସର ବସେଇ ଥାନ୍ତି ବି ଚିକେନ ଟା ତ ସେ ରସର ଚାରି ପଟେ ଅଟା ଗୁ ଅଟା କୁ ଦଳି କି କରିଥାନ୍ତି ମାନେ ଗୋଟେ ଲେୟାରିଙ୍ଗ ଦେଇଥାନ୍ତି। ସେଇଯୋଗୁ ପୁରା ସେ ଭିତର ବାମ୍ଫାଟା ଉପୁରୁକୁ ଯେମିତି ନ ଆସେ।
ଆଚ୍ଛା।
ତ ସେତିକି ପନ୍ଦର ଦଶ ପ ଦଶରୁ ପନ୍ଦର ମିନିଟ୍ ରଖିଦେବେ ଏତ ଆ ମାନେ ଯେମିତି ବାମ୍ଫଟା ବାହାରି ଉ ଉପୁରୁ ପଳେଇଲେ କଣ ତଳ ଆଡ଼ୁ ପୋଡି ଯିବ ସେଥିପାଇଁ ବାମ୍ଫଟା ସେଇ ଭି ଭିତେରେ ହିଁ ରହିବା ଦରକାର ସେଇଥିପାଇଁ ସେ ଅଟା ଦମ ଟା ଦେଇଥାନ୍ତି ଅଟାକୁ ମାନେ ଦଳିକିରି। ଦଶ ପନ୍ଦର ମିନିଟ୍ ହେଇ ସାରିଲା ପରେ ଓଲ୍ହେଇ ଦେଇକିରି ତାକୁ- ରାଇତା ସହ ହଉ କି ଉଁ ଆ ସାଲାଡ ସହ ଖାଇଥାନ୍ତି ଆଉ। ରାଇ କେତେ ତ କହିଆକୁ ଗଲେ ଆମର ଚିକେନ ର ଝୋଳଟା ହିଁ ରାଇତା କରଥାନ୍ତି। ଆଉ ସାଲାଡ଼ କହିଆକୁ ଗଲେ ଦହିକୁ ମାନେ ଦୋକାନ ମାନଙ୍କରେ ଆମେ ଘର ବନେଇଲେ ତ ନର୍ମାଲି ଯେମିତି ସାଲାଡ଼ କରନ୍ତି ସେମିତି କରିବେ। ଆଉ ଵାକିି ଦୋକାନ ମାନଙ୍କରେ ତ ଆମର ଦହିରେ ଅଧିକ ପାଣି ପସାନ୍ତି ନାଇଁ। ଦହି ଚାରି ଭାଗୁରୁ ଭାଗେ ହେଲେ ପାଣି ପୁରା ଚାରି ଭାଗ ବଡିଥାଏ। ପୁରା ପାଣିଆ ଆସେ ଦୋକାନୁ କେବେ ଆଣି ଖାଇଚ?
ହାଲୋ?
ହାଲୋ? ହାଲୋ?
ହାଲୋ।
ହଁ ହଁ କୁହ। ଶୁବୁଚିତ? ହାଲୋ ହଁ ଶୁଭୁଚିତ? ହାଲୋ। ହ୍ୟାଲୋ।
ହାଲୋ।
ହ୍ୟାଲୋ ହଁ ଶୁଭୁଛି ତ?
ମୁଁ କହିଲି ଦ ଏ ଦୋକାନୁରୁ କେବେ ଆଣିକି ଖାଇଚନ୍ତି?
ହଁ ହଁ ହଁ କୁଅନ୍ତୁ।
ଦୋକାନାରୁ କେବେ ଆଣିକିରି ଖାଇଚନ୍ତି କି ବିରିୟାନୀ?
ହଁ ମୁଁ ଅଧିକ ଟାଇମ ଦୋକାନରୁ ହିଁ ଆଣେ ଘରେ କରି ମତେ ବନେଇ ଆସେନି କଉ ଘରେ କଲେ ସେତେ ଟେଷ୍ଟ ଲାଗେନି ବି।
ହୁଁ ହଉ ଠିକ୍ ଅଛି ତ ମୁଁ ରଖୁଚି ଟାଇମ ହେଇଯାଇଚି।
ହଁ।